ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଅ
ହଁ କଣ କରୁଛୁ?
ବସିଛି। ତୁ?
ମୁଁ ଏଇଠି ଗଡପଢ ହଉଛି ଆଉ ଖାଇସାରିଲୁଣି?
ନାାଇଁ ଖାଇନି ତୁ ଖାଇସାଇଲୁଣି?
ମୁଁ ନା ଖାଇନି ଏଇ ଛେନା ଖାଇଥିଲି ଟିକେ ପୂର୍ବରୁ ଆଉ ଖାଇବା ଆଉ ଟିକେ ଯାଉ।
ବାଜିଲାଣି।
ହଁ ସାନଟା କୁ ଖାଇବା ଆଉ ବାପା ଆସିନାହାନ୍ତି ବାହାରେ ଏଠି ବସିକି ତାସ ଖେଳଛନ୍ତି। ମୋ ଭାଇ ତ ତାର କଣ ଗୋଟେ ଡ୍ରାମା ଫାମା ଡାଉନଲୋଡ଼ କରିଚି ଯେ ପିଇ ଯାଉଛି ଏକାଥରେ।
ହୁଁ
ମୁଁ ମୁଁ ତାହେଲେ ବାପାଙ୍କ ଫୋନ ଧରିଛି କେଞ୍ଚୁଛି ବସିକି। ଆଉ ତମର ଘରେ ଖାଇପିଇ ସାରିଲେଣି ସବୁ?
ନାଇଁ ଆମର ଖାଇନୁ ଆମର ଏକା ସାଙ୍ଗରେ ଆମ
ହଁ ହଁ।
ଆଉ ଆଉ କଣ କହ। ରିଆଡମିସନ ମ୍ କେତେ ତାରିଖରେ ଷ୍ଟାର୍ଟ ହବ? ହ୍ୟାଲୋ। ହ୍ୟାଲୋ ହାଲୋ